କଣ କରୁଚ?
ଆଉ ଭାଇ ମୁ ବସିଚି ଆଉ କଣ କରିମି। କଣ କହିଲ? ଆମ ଘର ଏଇଠି ଅଛି ଆଉ ତୋର କଣ କରୁଚ?
ବସିଚି ଆଉ।
ଖାଇସାରିଲଣିନା?
ହଁ ତମେ।
ହୁଁ ଖାଇକି ଆସିଲିବା ଆଜି କଣ ଆଇଟମ୍ ହେଇଥିଲା।
ଡ଼ାଲି ଆଳୁ ଭର୍ତ୍ତା ଭଜା।
ଆମର ହେଇଥିଲା ଭାତ ଆମରବି ସେଇଆ ଭାତ ଡ଼ାଲି ଆଳୁ ଭର୍ତ୍ତା ଭଜା।
ତମ ଘରଟା କୋଉଠି କହୁନ?
କଲରା ଆଳୁ ଭଜା।
ତମ ଘରଟା କୋଉଠି?
ଆଁ।
ଆଁ।
କଉ ଡିଷ୍ଟିକ୍ ରେ ତମ ଘର?
ଆଉ ଭଦ୍ରକ।
ଆ ଆମେତ ଏବେ ଯାଇଥିଲୁ ସେଇ ବାଲେଶ୍ଵର।
ଓହୋ। ଆଉ ର ରଜ କେମିତି କଟିଲା?
ହଁ ସବୁ ଭଲ ଆଉ ତମେ କୁଆଡ଼େ ସବୁ ରଜରେ ବୁଲାବୁଲି କଲ?
ରଜରେ କୁଆଡ଼େ ବୁଲିବୁ ଗାଁରେତ ଖେଳ ହଉଥିଲା କ୍ରିକେଟ୍ ଫ୍ରିକେଟ୍।
ହଁ ଆମ ଗାଁରେବି ସେମିତି କ୍ରିକେଟ୍ କବାଡି ଦୋଳି ଆଉ।
ହୁଁ ତୋରତ ଦିନରେ କ୍ରିକେଟ୍ ଆଉ ରାତିରେ ତାସ୍। ହୁଁ ଭଲି ଭଲି ଏବେ ଚାଲିଚି ରଜରେ ହେଇନଥିଲା।
ଆମର
ଭଲି ଏବେ ନାଇଟ୍ ରେ ଚାଲିଚି ଦିନରେବି ଚାଲୁଥିଲା।
ତିନିଟାରୁ ଚାରିଟା ପାଞ୍ଚଟା ଛଅଟା ଏମିତି ଖେଳିବା ଭଲି ଆଉ କ୍ରି କେଟ୍।
ହୁଁ ଏବେ ବେଶୀ କ୍ରିକେଟ୍ ଚାଲିଚି।
ହୁଁ ସବୁଆଡ଼େତ ସେଇଟା
ନଥାଏନା ଗୋଟେ ସବୁ ସିଜିନ୍ ରେ ଅଲଗା ଅଲଗା କିଏ ମାନେ ଗାଁରେ ସବୁ ଖେଳଉଥିବ।
ହଁ ଗାଁ ମାନେ ତ ହଉଛି ସବୁ ସିଜିନ୍ ଅଲଗା ଅଲଗା ଆଉ। ହଉଛି ବର୍ଷା ଏଇ ଯୋଉ ଯେମିତି କି? ଉଁ ତାଆସ, ବାଟି, ହକି
ଠିକ୍ ଯଦି ବ ବର୍ଷା ଦିନରେ ଯ ବାଟି ବର୍ଷା ଯିବ ନହେଲେ ଆସିବ ଫାଷ୍ଟ ବାଟି। ତାପରେ ଗୋଟେ ଅଛି ନଟୁ। ଫୁଟବଲ୍ ଭଲିବଲ୍ କ୍ରିକେଟ୍ ଏରା ସବୁ ତ ଅଛି ଆଁ
ହେଲେ ସବୁଆଡେ ଟ୍ରେଣ୍ଡିଙ୍ଗ୍ ଆଉଚି କ୍ରିକେଟ୍।
ହଁ କ୍ରିକେଟ୍
ଆଉ କଅଁ କରୁଚ?
ଆଉ ଏମିତି ଘର ବାହାରେ ବସିଛି ଆଉ।
ହୁଁ ହୁଁ ଆଉ ଶୋଇବୁ କେତେ ବେଳେ?
ହଁ ଦେଖିଆ କଥା ହେଇ ହେଇକା କଥା ହବା ଆଜି ଟିକେ ନିଦ ଲାଗୁନି।
ହଁ।
ଯେତେବେଳେ ଯାଏ କିଏ ଗୋଟେ ମିଳୁଥିବ ସେତେବେଳେ ଯାଏ ଟିକେ କଥା ହଉଥିବି ଆଜି ଆଉ ଗୋଟେ ଟାର୍ଗେଟ ରଖିଛ ଆଉ।
ହଁ ମୋର ପାଞ୍ଚଟା ହେଇଯାଇଛି ବା।
ମୋର ସାତଟା ହେଇଛି।
ଏଇଖିଣା ଶୋଉଛୁ।
ତମର ଏଇଟା ଫାଷ୍ଟ କି?
ନା ନା ମୋର ହଁ ଯୋଉ ଟ୍ୟାକ୍ସ ମୋର ଫାଷ୍ଟ ପଇସା ଆଗରୁ ଆସିଛି।
ହଁ। ପଇସା ଆଗରୁ ଆସିଚି।
ହଁ।
ମାନେ ତମେ ଆଗରୁ କେମତି କରୁଥିଲ।
ଆଗୁରୁ କଥା ହେଲେ ପଇସା ମିଳେ।
ଆ ଏଇଟା ପୁଣି ଥରେ ଆଉଥରେ ଆଇଲା ଆଉ ଆଁ।
ହୁଁ ଏଟା ଗୋଟେ କାମ ଆସିଛି।
ତଥାପି ତମକୁ କେତେ କଣ ମିଳିଚି।
ହେଇରା ରଜ ପୂର୍ବରୁ ଚାରିଶହ ଟଙ୍କା। ତମର ଏଟା ଫାଷ୍ଟ ବୋଧେ।
ହଁ।
ରଜ ପୂର୍ବଦିନ ଚାରିସହ ଟଙ୍କା। ଆଉ କଅଁ ଖବର। ହଁ ଭଲ ଶୋଇବା ଦଶଟା ବାଜିଲା ଆଉ। ହଁ ଦେହ ଭଲ ଅଛି। ତମର।
ଆଉ ତମ ନାଁ ଟା କଣ ହଁ ମୋର ସୁଭ।
ଆଉ ତମେ ଏ ରୁଲ ଜାଣିନ ବୋଧେ।
ନାଇଁ କଣ କି।
ହଁ ସେଇଆ କହିବା କଥା ନୁହଁ।
ରୁଲଗୁରା ମୁଁ ତ ଜାଣିନି।
ହୁଁ ରୁଲ ଅଛିନା ଏରା।
ମତେ ଟିକେ ପର୍ସନାଲ କଲ୍ କଲେ କହିଦେବ ଆଉ।
ହଁ ମୁଁ ସେଇଥିପାଇଁ କିଛି କହୁନଥିଲି ତମକୁ।
ମାନେ ଏ ଦେହ ପା ବିଷୟରେ ପଚରା ପୁଚୁରି ନାହିଁ।
ହଁ ହଁ।
ଆଉ ଏଇ ଗାଁ ବାଁ ବ
ହଁ ହଁ ହଁ ହଁ।
ମୁଁ ସେଇଥିପାଇଁ ମୁଁ ଯେତେ ଜଣଙ୍କୁ ପଚାରୁଚି କେହି କହୁନାହାନ୍ତି ଆଉ।
ହଁ ଆଉ ପଚାରିବେ କହିବେନି।
ଓହୋ।
ଆଉ ଗାଧୁଆ ବେଳେ କଣ ଖାଇଥିଲ?
କଣ?
ମୁଁ କହଲି ଗା ଗାଧୁଆବେଳେ କଣ ଖାଇଥିଲ?
ସେଇ ଭାତ ତ ଆଉ।
ଆଉ କୁଆଡେ ବୁଲିବାକୁ ଯାଉଚ ନା?
ହଁ ଆଜି ଟିକେ ଯାଇଥିଲୁ ମାର୍କେଟ ଆଡେ ଆଉ।
ଅ ହ।
ଆଉ। ହୁଁ। କଣ ସବୁ ଘରେ ସବୁ ଭଲ।